ହୁଁ।
ହ୍ୟାଲୋ।
ହଁ ଦେଇ କଣ କରୁଚ?
ଏଇଠି ବସିଚି ଏ ପୁଅ କୁ ଧରିକି ଆଉ କଣ କରିମି।
ରୋଷେଇ ଆରମ୍ଭ ହେଲାଣି ନା ହେଇନି?
ତମେ
ମୁଁ ବି ଏଇଠି ବସିଛି ଆଉ ଏଇଟା ଚଗଲା ହଉଛି ଖାଲି ହେ ତାକୁ ଏଇନା ବଏ ପିଟିଲି ପିଟିକିନା ଆଇଲି।
ହେନ୍ ହେନ୍ ରୋଷେଇ?
ରୋଷେଇ ହେଇନି ହବ ଆଉ।
କଣ କରିବ ଚିକେନ?
ନା ସେ ଆଣିଥିଲେ ଦିନରେ ମାଛ ଆଣିଥିଲେ ଆଉ ଚିଙ୍ଗୁଡି ଆଣିଥିଲେ ତ ଖାଇ ଦେଇଥିଲୁ କିଛି ଆଉ କିଛି ଅଛି।
ସେଇଟା ଖାଇଦବ ଆଉ କଣ?
ହଁ ସେ କହୁଛନ୍ତି ସେଟାକୁ ଆଉ ଥରେ ତରକାରୀ କରିଦବୁ ଖାଇଦବା ଆଉ। ଅଛି ଆଉ ନଥିଲେ ଯା ନା ଆଣିଥାନ୍ତେ ଆଉ ଅଛି ଆଉ କଣ ଟା ଆଣିବି।
ହଁ ହଁ ଅଛି ଜିନିଷ ଟା ନଷ୍ଟ ହବ କାଲି ତାପରେ ଶନିବାର ଖାଇବୁନି। ବାର ପଡିଥାନ୍ତା କି ହଁ ଖାଇଦବ ବାର ନାହିଁ ନା କାଲି ଶନିବାର ଆଉ
ନା ଶନିବାରେ ମୁଁ ମୋ ଝିଅ ଖାଇବୁନି କିନ୍ତୁ ସିଏ ଖାଇଦେବେ।
ଓହୋ ହୁଁ ହୁଁ।
ସିଏ ତାଙ୍କର କିଛି ବାର କରୁନାହାନ୍ତି ସିଏ ସବୁଥିରେ ଖାଇଦଉଛନ୍ତି।
ହୁଁ ହୁଁ।
ତମର ରୋସ୍
ହୁଁ। ଆମର ନା ଦିନରେ ହେଇଥିଲା ଏଇ ଯୋଉ ଆଣିଥିଲେ ନେମାଳରୁ ଚୁନା ମାଛ ଭେରି ମାଛ। ଆଣିଥିଲେ ଆଉ ପୋଇ କରିଥିନି ତ ଛେଚେଡା କରିଥିନି ମାଛ କରିଥିନି। ଆଉ ଏଇନା ରାତିରେ ଏଇନାକେ ପୁଣି ଗୁଗୁଲ କହିଲା ଯେ ସେ ସେ ମାଛ ମାଛରା ଟିକେ ଖାଇଲାନି କହିଲା ମୁଁ ଏରା ଖାଇମିନି ପୁଣି ତା ବାବା କୁ ଫୋନ୍ କଲାଣି ଆଣିବା ପାଇଁ ଚିକେନ୍। ହେନେ ଚିକେନ କରିବୁ ଆଉ ହୁଁ।
ଚିକେନ ତମ ସେ ଯୋଉ ଭାଉଜ ଯିଏ ଖାଉଛନ୍ତି ନା ସେ ଖାଉନାହାନ୍ତି?
ନା ନା ସିଏ ଖାଉନି ଚିକେନ ତାର। ସିଏ ତାର ମାଛ ଭଲ ପାଏ ମାଛ ଆଉ ଅଣ୍ଡା ସିଏ ଖାଲି ଆଳୁ ଝୋଳ ଖାଇବ। ଆ ତାନେ ପୁଣି ନା ପୁଣିି କିଏ କରିବ ଅଣ୍ଡା ଫଣ୍ଡା କି ଅଣ୍ଡା ଫଣ୍ଡା ଦେଖି ଆଣିକି ନହେଲେ ଭାଜିଦବ ଆ ଖାଲି ଆଳୁ ଝୁଳ ନେଇ ଖାଇବ ନା
ହଁ ନାଇ ନା ମୁଁ କଣ କହୁଥିଲି କି ଯୋଉ ଛୋଟ ଛୋଟ ଛୁଆ ଟା ନା ମାନେ ସେ ଆଇଁଷ ଫାଇଁସ ଏଇନା ଖାଉନି
ସିଏ ସବୁ ସବୁ ଜିନିଷ ଖାଉଛି ଆମ ସହ ଭା କିନ୍ତୁ ଏ ଚିକେନ ଟା ସେ ଆଦୌ ଆଗରୁ ଖାଏନାହିଁ ତା ଝିଅ ହେଇନଥିଲା ବି ସେ ଖାଏନି ଚିକେନ।
ଓହୋ।
ନହେଲେ ସବୁ ଜିନିଷ ଖାଏ ସିଏ। ମଟନ ଟା ଖାଏନି ଆମେ ମଟନ୍ ସେ ଖାଏନି କି ମୁଁ ବି ଖାଇନି ମଟନ।
ତମେ ମଟନ ଖାଅ ନାହିଁ କି ବିଲକୁଲ?
ନା ମୁଁ ବିଲକୁଲ ଖାଇନି କିନ୍ତୁ ଏଇ ଯୋଉ ପୁଅ ଦେହରେ ଥିଲାବେଳେ ମୋର ମନ ହେଲା ମୁଁ କହିଲିି ମଟନ୍ ଟିକିଏ ଖାଇମି। ନାଇମ ଯାଇଥିଲି ଏ ଯୋଉ ଚେକ ଅପ୍ କରିବା ପାଇଁ ସଞ୍ଜୟ ପଟନା ପାକୁ ତା ବାବା ବାପାଙ୍କର ମନରେ ଅଛି ମଙ୍ଗଳା ହୋଟେଲ ରେ ଯାଇକି ଖାଇକି ଆସିଥିନି ଦି ପିସ୍ ଖାଇଥିନି ବେଶି ଖାଇଲିନି ଦି ପିସ୍ ଜମାରୁ ଖାଇଲି।
ଓହୋ।
ହୁଁ। ଆଉ ବର୍ଷା ସେଆଡେ ହେଇଛି ନା?
ହଁ ବର୍ଷା ହେଇଥିଲା ଆଜି ଜୋରସୋରେ ହେଇଛି ବେଶୀ ଜୋର ନୁହଁ ଅଳପେକି ହେଇଛି। ଆଉ ହଉଛି ଏବେ ତ ସେମିତି କାଉଁଳିଆ ପାଗ କରିଛି ରାତିରେ ବୋଧେ ହବ ନା କଣ ଫେରେ ଆଉ।
ହୁଁ ଆମ ଆଡ଼େ ବି ହେଇଥିଲା ଯୋଉ ବର୍ଷା ଯଉ ଝିପି ଝିପି ବେଶି ଜୋରେ ବର୍ଷା ନୁହେଁ ଝିପଝିପ୍ ବର୍ଷା ହେଇଥିଲା ଗୋଟେ ଦିଟା ବେଳୁ ଯେ ଆଉ ତ ତାପରେ ଖରା ବି ହୋଟାଲ ବିଲକୁଲ ଆସିନି ମୁଁ ଆଜି ଲେଟ ରେ ଗାଧେଇି ଆମ ଲୁଗାପଟା କିଛି ବି ଶୁକିନି।
ହଁ ହଁ ସେଇ ସମୟରେ ତ ହେଇଥିଲା ଇଆଡେ ମୁଁ ଆଜି ବହୁତ ଲୁଗାଟା ବି ତାଙ୍କର ସାର୍ଟ ପଣ୍ଟଟା ସବୁ ମଳି ଯାଇଥିଲା। ସବୁ ସଫା କରିଦେଇଥିଲି।
ହଁ।
ସବୁ ଯକ ସଫା କରିଦେଇଛି କୋଉଟା ଗୋଟେ ହେଲେ ଶୁଖିନି।
ହୁଁ, ହଁ ଭାଇ ଯୋଉ ଖରା ତ ଦଉନି ଶୁଖିବ କୋଉଠି। ସେଗୁଡା ତାପରେ ଟିକେ ମଳି ହେଲେ ଖାଲି ଖାଲି ଉଷ୍ମଳିଆ ଗନ୍ଧେଇ ବଜେଇନା କି କାହିଁରେ କଣ
ହଁ ବା ତାପରେ ହଉଛି କଣ କହିଲ? ଇଆଡେ ତ ବର୍ଷା ତ ହଉଛି ଦ ଆମେ ଆଇିଲ ଦିନଠୁ ଇଆଡେ ବର୍ଷା ହଉଛି। ଶୀତ ହଉଛି ମାନେ ଫ୍ୟାନ ଦେଲା ପରେ ବେଶୀ ଶୀତ ହଉଛି।
ଏଟ ଯୋଉ ପାହାଡ ଜାଗା ଗୁଡା ନା ଗଛ ପତ୍ର ବହୁତ ସିଆଡେ ଘରେ ଫୋନ କରିଥିଲେ ନା?
ହଁ ଘରକୁ ଫୋନ କରିଥିଲି ସେ ମୁଁ ତ କରିନି ସିଏ ତ ବାପା ତ ଦିନରେ ଛଅ ସାତ ଥର ଫୋନ କରୁଛନ୍ତି ତାରି ସହିତ କଥା ହବା ପାଇଁ ହେଲା ଇଏ କଥା ହଉନି।
ହଁ।
ହଁ ସେ ଘରେ ଥିଲେ ବାବା ବାବା ହେଇକି ଏଠି ପଛ ଛାଡିବନି। ତା ଗୋଟେ ଅଭ୍ୟାସ ସେ ଯୁଆଟେ ଗଲେେ ସି ଏମିତି ହବ କାହା ସହିତ କଥା ହବନି।
ହଁ।
ସେ ଘରେ ଥିଲେ ବି ତା ବାପା ଯେତେବେଳେ ଫୋନ୍ କରିବେ ଶହେ ଥର ଗୋଟେ ଦିନରେ ତା ବାପା ମିନିମମ୍ ପଚାଶ ଥର ଫୋନ୍ କରିବେ ବିଲୁକୁଳ ତା ବାପା ସହିତ କଥା ହବନି ଆଉ ତା ବାପା ଘରକୁ ଗଲା ମାନେ ଶୋଇଲା ଆଉ ବାପା କ ଛାଡିବାର ନାହିଁ।
ହୁଁ ହୁଁ। ଆାଇ ଆମ ଗୁଗଲ ତାେମାରେ ଗୁଗଲ ସବୁଳେ ଭଲ ପନି ସେ ଫୋନରେ ବିଲକୁଲ କଥା ହବନି।
ହଁ ବା ସେ ଗୋଟେ ଗୋଟେ ଛୁଆ ସିଏ କଣ କହିଲ ଗୁଗୁଲି ନାହିଁ। ହଁ ଗୁଗୁଲି ନାହିଁ ବୋଲି ସିଏ ଯୋଉ ବଡା ପା କଣ କହିଲ ଏଇ ଗାଁରେ ସବୁ ଛୁଆଙ୍କ ସହିତ ତ ମାନେ କଥା ହେବେ ମାନେ ଖେଳିବେ।
ହୁଁ।
ସେ କ ଗୁଗୁଲ ନାହିଁ ନା ଗୁଗୁଲ ଦିନେ ତାକୁ ଟିକେ ବୁଲନ୍ତି।
ହଁ ଆଉ ଯୋଉ ଯାଇଥିଲୁ ଯୋ ଆମେ ସେଆ କହିଲେ ଆ ଶୁଭ ଲାଡୁ ଲୁବୁ ଦିଟା ଦବୁ ମ୍ୟାଚିସ୍।
ହଁ ହଁ ହଁ।
ହଁ। ମୁଁ କହିଲି ହଁ ତ ଜେଝି କିଲେ ହଁ ଏଇଠି ଅଛି ସେଇଠି ନେ ନବ ତାର ଲାଡୁ ଖେଳିବ ଆଉ।
ହଁ ସେରେ ଆସ ଅଂଶୁକୁ ଆଉ ଆକୁ ତରିକି ମେଞ୍ଚେ ଦେଇଛି ଆଣିକି ସବୁ ରଖିଛି ସେ ଘରେ ସବୁ ସେ ଘରେ ରଖିଛି।
ହୁଁ ଏରା ପାଞ୍ଚ ଛଅ ଦିନରେ ଗୋଟେ ଜାଣିଚ ପାଞ୍ଚ ଛଅ ଦିନରେ ଗୋଟେ ଜାଣି ସ ଆଉ
ହଁ ଏଟ ଦୈନୀୟ ବିରି ଟାଣୁଛନ୍ତି ଆଉ।
ହଁ ହ।
ଆଉ ପୁଅ ଶୋଇଛି ନା ଚେଇଁଛି?
ନା ନା ସିଏ ଆଜି ଜୋରରେ ପଢେଇଗଲା ଗୁଗୁଲ କୁ ଉସନ ବାଟଉଥନି। ତାକୁ ଡ୍ରେସ ପିନ୍ଧୁଥିଲି ସିଏ ସେଇଠି ବସିଥିଲା ତା ମଝିଆ ହେଇଗର ଘର ପାଖରେ। ଓଡିଗଲା ଯ ଆଜି ସେ ବହୁତ ଜୋରରେ କାନ୍ଦିଛି ତା ମୁଣ୍ଡ ଟା ବି ଫଳି ଯାଇଛି ପଛ ପଟ ଆଉ ତାକୁ ସେତେବେଳେୁ ହୁଁ, ସେ ପଛ ବସିଲା ପଛ ଗୁ ନୋଉଠି ବଲା କଣ କରିବୁ? ଛଅଟା ତ ଏଇ ଆଁ ହୁଁ ବା ଆଉ ତାକୁ ମୁଁ ସେଥିପାଇଁ ଛାଡୁନି ମୁଁ ତାକୁ ବସଚି ବା ସିଏ ବସିଚି ମୁଁ ତା ପଛପଟରେ ବସିଚି।
ପଛପଟଟା ବାରମ୍ବାର ପିଟି ହେଲା ବେଳକୁ କେତେବେଳେ ବି କଣ ହେଇଯିବ କହିହବନି।
ସେ ଯାହା ହେଠି ବସିଥିଲା ତା କତିରେ କିଏ ନଥିଲେ କି?
ଏ ନାଁ ନାଁ ସେ ତା ମଝିଆ ଭାଇ ଧରିଥିଲା ଆମ ଟୁଇଁ ଟାକୁ। ଇଏ ତାର ସେଠି ଖେଳୁଥିଲା ସେଇଠି ବସିଚି ଗୋଟେ ଜରି ଯେ ଗୁଗୁଲ ବିସ୍କୁଟ ଖାଇଥିଲା ନା ସେ ଜରିଟା ପକେଇଥିଲା ସେଇଠି। ସେ ଜରି ଟାକୁ କାମୁଡିକି ଖେଳୁଥିଲା ପଛପଟକୁ ପଲଟି ପଡିଲା ଆଉ ମାନେ ପଡେ ସିଏ କିନ୍ତୁ ଏତେ କାନ୍ଦେନି ଆଜି ମାନେ କାନ୍ଦିଲା ମାନେ କାନ୍ଦିଲା ଗୋ ଗୋଟେ ଘଣ୍ଟା ପୁରା କାନ୍ଦିଲା ଏତେ କାନ୍ଦିଲା। ଚୁପ ବି ହେଲାନି।
ଛୋଟ ଛୁଆ
ହୁଁ ତାକୁ ଜୋରରେ କାଟିଲା ଆଜି ଯୋ ପଇଲା ସେ ଜୋରେ କାନ୍ଦିଲା ନହେଲେ ସେ କାନ୍ଦିିନଥାନ୍ତା ଏତେ। ସେ ଏରେ ସାତ ମାସେ ସମଥିଙ୍ଗ ପୁଣି ଯା ଏଇ ଖଟ ଚେୟାର ବାକ୍ସ ଏରା ଧରିକି ଠିଆ ହଉଚି ପଡି ଯିବୁନି ଦାନ୍ତ ରୁ ଜୋରେ ଲେ ଏଇ ଯୋଉ ନଅ ଦଶ ମାସ ଚାଲିବୁ କି ଠିଆ ହବୁ ସିଏ ତାର ଖାଲି ସବୁ କଥାରେ ଖାଲି ଠିଆ ହେମି ବସିମି। ଟକ ଟକ ସବୁ କଥାରେ
ତାପରେ ସିଏ ଛୋଟ ଛୁଆ ସିଏ କଣ ଜାଣିଚି ତାକୁ କହିଲେ ତାପରେ।
ହଁ
ହୁଁ ଛଅ ସାତ ମାସରୁ ସିଏତ ମାନେ ବସିଲାଣି ହାମ୍ୱୁଡେଇଲାଣି ସେ
ହଁ ପା ବସିଲାଣି ହାମ୍ପୁଡି କିନା ଚାରିଆଡେ ଆନ ଆଣ୍ଠେଇ ଆଣ୍ଠେଇ ପଳଉଚି କଣ କରିବୁ ଦାନ୍ତ ଗୋଟେ ତଳ ଦାନ୍ତ ଗୋଟେ ଉଠିଚି ପୁଣି।
ଆ ଛଅ ମାସରେ ପା ସା ଆଠ ମାସରେ ପା ଉଠେ ନା କଣ।
ନାଁ ନାଁ ସାତ ମାସରେ ଉଠିନେ ଭଲ ଆଠ ମାସରେ ଉଠିନେ ଦେହ ପା ଖରାପ ହବ ଯାହା ହୋଇ ସାତ ମାସ ତାର ଇଆଡେ କାମ କରୁଚି। ହୁଁ ସାତ ମାସ ରେ ଉଠିଚି ତାର ଦାନ୍ତଟେ ଗୋଟେ ତଳି ଦାନ୍ତ।
ଆଉ ଗୁଗୁ ଆଜି ଟ୍ୟୁସନ ଯାଇନି କି ନା ଯାଉନି ଟ୍ୟୁସନ।
ସିଏପା ଆଇଲା ଏଇ ଛଅଟାରେ ଛଅଟାରେ ଆସିଲା ଯାଇଥିଲା ସାତ ଚାରଟାରେ ଗଲା ଛଅଟାରେ ଆସିଲା ମୁଁ ତାକୁ ଆଉ ପଢେଇନି। ପୁଅକୁ ଆଜି ଧରଚି ଆଜି ତାକୁ ଛା କୁଆଡେ ଛାଡିନି ପୁଅକୁ ପୁଣି
ଓହ ସେ ଟ୍ୟୁସନରେ ଆସିଲେ ଫେରେ ଘରେ ଆସିକି ପଢେ ନାଁ କି?
ହଁ ମୁଁ ତାକୁ ଅଧଘଣ୍ଟା ଲେଖା ପଢୁଏ କିନ୍ତୁ ଏଇ ଯୋଉ ଆଉ ଏଇ ଦେହ ଖରାପ ଯୋଉ କଟକରୁ ଯେବେଠୁ ଆଇଲିଣି ଆଉ ପଢେଇବ
ଦେହଟା ଖରାପ ନା ହଉ କି ନାଇଁ ମୁଁ ଟୋଟାଲି ଡକ୍ଟର ରେଷ୍ଟ ନବା ପାଇଁ କହିଥିଲା ମୁଁ ଏଇ ମୁଁ ସିନା ଏପ୍ରସ ଗୋଟେ ଏଇଟି ଏ ଟାଇମ ରେଷ୍ଟ ନେଇ ପାରୁନି ଟାଇମ ହଉନି କଣ କରିବୁ।
ହ କ ତାପରେ ସବୁଦିନ କଣ ଦେହ ଟା ଠିକ ଠାକ ଥିବ କି। ତାପରେ ଗୋଟେ ଘରେ ଯଦି ତିନ ତିନଟା ଛୁଆ। ତାପରେ ଘରେ ମଣିଷ ସମୁଦାଏ ଦି ଜଣ ଛୁଆ ତିନଟା ହେଲା ବେଳ କୁ କାହାକୁ ତମେ କଣ ସମ୍ଭାଳିବ ଛୁଆକୁ ପାଠ ପଢେଇବ।
ହଁ ପା ମୁଁ ଆଉ ପଢେଇ ପାରୁନି ତାକୁ ସେଇଥିପାଇଁ ବିଲକୁଲ ପଢେଇ ପାରୁନି। ସେ ଯାହା ଟିଉସନ ରେ ପଢିକି ଆସୁଥିବ ସେ ଆଉ କଣ ପଢୁଛି କେୟାଣି। ଆଉ ହେଟି ଥିଲା ବେଳେ ଯେମିତି ସବୁବେଳେ ପଢାପଢି କରେ ସେ ହେଲା ସେ ଆଉ ଏଠି ଟୋଟାଲ ବିଲକୁଲ ପଢେଇ ପାରୁନି।
ହଁ ସେ ତ ଯାଉଛି ଟିଉସନ ଆଉ
ସେଠି ଟିକେ ଟାଇମ ମିଳେ ଏଠି ଟାଇମ ମିଳ ନାଇଁ ତାପରେ ଛୁଆ ହେଇଗଲେଣି ଗୋଟେ ଥିଲା ଦିଟା ହେଇଗଲେ ଛୁଆ
ହଁ
ଟାଇମ ହଉନି ହୁଁ
ଆଉ ଫେରେ ଗାଁ ଆଡେ କୋଉଦିନ ଆସିବ ନା ଆସିବନି?
ହଁ ଯିବା ଦେଖିବା କୋଉ ଦିନ ଆଉ ଏଇ ଯୋଉ ବିଲ ଫିଲ ରୁଆପୋତା ହେଲା ବେଳକୁ ପ୍ରାୟ ଜିମି ଆଉ ଏଇନା ଯାଇନି
ବିଲ ଫିଲ ରୁଆ ହେଲା ମାନେ ରୋଷେଇ ବାସ କରିକି ଦେବା ପାଇଁ ନା କଣ?
ହଁ ହଁ
ଓ ହୋ ଆର ବର୍ଷ ବା ସେଇଠି କରିକି ଦେଇଥିଲ ନା କଣ?
ନା ନା ଆର ବର୍ଷ ଜଳ ଖିଆ ଏବ ବର୍ଷ ବି ଠିକ ନାହିଁ। ଜଳଖିଆ ଆର ବର୍ଷ ଦେଇ ଦେଇଥିଲେ ଏବ ବର୍ଷ ବି ଜଳଖିଆ ପ୍ରାୟ ଦେଇଦେବେ କି କଣ? ଯଦି ଦେହ ତ ଠିକ ଭଲ ଲାଗୁଥିବ କରିକି ଦେମି ରୋଷେଇବାସିବ ନହେଲେ ଜଳଖିଆ। ଦେଇ
ହଁ ଜଳିକିଆ ତ ପ୍ରାୟ ଲୋକ ଦେଇ ଦଉଛନ୍ତି ସମ୍ଆଉ ରାନ୍ଧିକି ଦଉନାହାନ୍ତି।
ଉ
ତାପରେ ସେମାନେ ଆସୁଛନ୍ତି କଣ କହିଲ ସେମାନେ ସକାଳୁ ଆସୁଛନ୍ତି ଆ ବାରଟା ତା ଗୋଟେ ବେଳେ ପଳଉଛନ୍ତି।
ହଁ
ଏକାଥରେ ଦି ମାନେ ଡବଲ ମଜୁରୀ କରିଦେଇକି ପଳଉଛନ୍ତି।
ହୁଁ ହୁଁ ଦିଟା ଲେଖା ମଜୁରୀ ପକଉଛନ୍ତି ବା
ହଁ ସେମାନେ ବି କାମ ଟା ବି ସାରି ଦଉଛନ୍ତି ସେତିକି ସମୟରେ
ହୁଁ ସାଇଦଛିହ କନ ପତଳା ଫତଳା ରୋଇ ରୁଆ ଦଉଛି ବୋଲି
ଯ ର ରୁଆକି ଜଗିକି ଯି ପଚିଛନ୍ତି ଲୋକ କହି କହକି ଟିକେ ବଳିିଆ ରହୁଛନ୍ତି ମଣ୍ଡପୁର ପତଳା ପତିଟା ଦେଇକି ପଳଉଛନ୍ତି
ଉ ହୁ ହୁଁ ଆମର ଆର ବର୍ଷ ବା ସବୁ ପତଳା ରୋଇଦେଲେ। ଠିକା ସବୁ ଲୋକ ନେଇଗଲେ ନା ଜଳ ଖାଇବାକୁ ଦେଲୁନି। ସେ ପତଳା ରୋଇ ଦେଇକି ପଳେଇଲେ ହୁଁ।
ହଁ ସେମାନେ ଠିକାଦାର ଦେଲା ମାନେ ସେମତି ସେମାନେ ସେମିତି କରିବେ ଆଉ ତାପରେ ତାଙ୍କ ପାଇଁ ଏତେ ଜ ଗିକି ରହିବ ସେ ଯାହା ଗୋଟ୍ ପ୍ରକାର କରିବେ
ହୁ
ଆଉ ଯଦି ଛାଡ଼ି ଦେଇକି ପଳେଇ ଆସିଲା ସଇଲା ଆଉ ସିଏ ତ କହିବେ ଆମେ ଏ ନେଇକ ରଜ ଆଉ
ହଁ ତାଙ୍କ ଲାଙ୍ଗୁଡରେ ଏଇନା ହାତ ମାରି ପାରିବନି। ଯେ ତଳା ମରା ଆଉ ତଳା ରୁଆ ଲୋକଙ୍କ ବାପ ସିଏ ତ ଏଇନା କହିବୁ
ସିଏ ନା ଇଏ ଅନାନି ବନାରସୀ ପାଟ ପିନ୍ଧୁଛନ୍ତି
ହଁ ହଁ ବନାରସି ପାଟ ପିନ୍ଧୁଛନ୍ତି।
ସେମାନେ ଏଇ ନାକେ ତାଙ୍କ ମୁହଁରେ କଥା କହିପାରିବନି ବୋପା
ନା ପା ତାଙ୍କ ମୋର ସେମାନେ ଆଡଭାନ୍ସ ପଇସା ଦବ ତଥାପି ତାଙ୍କ ମୁହଁରେ କଥା କହିପାରିବୁନି। ସେ ଯାହା କହିବେ ସେଇଆ ନ ନା ରହିବନି ପିଲା ପିଲା ପଡିଆ ପଡିବ କଣ କରିବୁ?
ଆଡଭାନ୍ସ ପଇସା ନେଇଯିବେ ସିଏ ଯୋଉ ଦିନ କହିଥିବେ ସେଦିନ ତାଙ୍କ କତିକି ଧାଉଥିବେ ସେତେ ଦିନ ସାରି
ହଁ
ମଙ୍ଗେଇ ମଙ୍ଗେଇ ମାନେ ଥେଇଆ କରିଦେବେ ପୁରା
ହଁ ହୁଁ
କି ମାନେ କି ଯୁଗ ହେଲା ଯୋଉ କଳି ଯୁଗ ତ ଆଉ କଣ କି ଯୁଗ ହେଲା
ହେ ହେ ହଁ।
ଆମେତ ଏବେ ସେତେବେଳେ କେତେ ଲୋକ ଆସନ୍ତି କହିଲ? ମାନେ ଆମ ମୋ ବାପ୍ ହଁ, ନା ନା ଗାଡି ଲୋ କଥା ଆସୁନି ମୋ ବାପା ଘର ଏରିଆରେ ଆମଟରେ କଣ କହିଲୁ ସେମାନେ ଯାଇକି ଲୋକ ଆଣିବେ ସେ ଯୋଉ କୋଲହରା ଆଣିବେ ମାନେ ମାସ୍ ସେ ଦେଢ ମାସ ଆସିକି ଜଣଙ୍କ ଘରେ କୋଡିଏ ତିରିଶ ଜଣ ରହିବେ। ମାସେ ଦେଢ ମାସେ ତ ରହିକି ସମ ସ୍ତଙ୍କର ଯି ଯାହା କହିବ ସମସ୍ତଙ୍କର ତଳା ମାରିବେ ତଳା ରୋହିବେ ମା ସେ ଦେଢ ମାସ ପରେ ସେମାନେ ଯିବେ ସେମାନଙ୍କର ଯୋଉ ସାବୁନ ଯୋଉ ଶାମ୍ ପ ବାପ ଦୈନିକ ସେମାନେ ମୁଣ୍ଡ ଧୋଇକି ସାବୁନ ଲଗେଇ ଗାଧେଇବେ।
ଏ ଯୋଉ ବିଲୁରୁ ଆସିକି